ହ୍ୟାଲୋ ବନ୍ଧୁ କୁହନ୍ତୁ କଣ କରୁଛନ୍ତି।
ମୁଁ ତ ଏଇଠି ବସିଥିଲି ଆପଣ କଣ କରୁଛନ୍ତି।
ସେ ଏମିତି ବାହାରେ ଟିକିଏ ବୁଲିବାକୁ ଆସିଯାଇଛି ଘରେ ବସି ବସି ଭଲ ଲାଗୁନଥିଲା ସେଇଥିପାଇଁ।
ଓହୋ ବାହାରେ ବୋଲୁଛନ୍ତି କଣ କଣ ଦେଖୁଛନ୍ତି।
କଣ ଦେଖିବୁ ଆଉ ଏଇ ପାଖାପାଖି ଏଇ ଗଛ ଅ ପଥର ପାହାଡ଼ ଏଇ ସବୁ ଦେଖିବା କଥା ଆ ବାହାରେ ଆଉ କଣ ଦେଖିବୁ।
ଓହୋ। ଆଉ ସେ ଟିକେ ଆଉ ଆପଣଙ୍କର ମାନେ ମ୍ୟାଡାମ ଦିଆ କେମିତି ଅଛନ୍ତି?
ହଁ ନାଇଁ ସେ ଠିକ ନାହାନ୍ତି ସବୁ ଖରାପ ଅଛି ତାଙ୍କ ଦେହଟା ବି ଟିକ ଟିକେ ଖରାପ ଅଛି ତାଙ୍କୁ ଏ ପ୍ରତିଦିନ ମେଡିକାଲ ନେଇ ଯିବାକୁ ପଡୁଛି ବାରମ୍ବାର କଣ କରିହେବ କହୁ ନାହାନ୍ତିି।
ହୁଁ ଓହୋ ତା ଶୁଣି ମତେ ବହୁତ କଷ୍ଟ ଅନୁଭବ ହଉଅଛି।
ଆପଣ କଷ୍ଟ ଅନୁଭବ ହେଉଅଛି କାହିଁକି?
କାରଣ ଯେତେ ଯାହା ହେଲେ ମଧ୍ୟ ପୁରୁଣା ସମ୍ପର୍କ ଥିଲା ନା ଆପଣ ଏମିତି କହିଲେ ଆଉ କଣ କଇବି ଭାଇ। ହ
ଆପଣ ତ ଯେତେବେଳେ ଅର୍ଥ ମାଗିଲେ ଆପଣ ଆମକୁ ସାହାଯ୍ୟ କଲେନି ଅର୍ଥ ମାଗିବା ଟାଇମ ରେ ଯେତେବେଳେ ଆ ଆମକୁ ଦରକାର ଥିଲା ନିହାତି
କଣ କରବି ଭାଇ ସେ ସମୟରେ ମୋ ପାଖରେ ମଧ୍ୟ କିଛି ଅର୍ଥ ନଥିଲା ତେଣୁ ମୁଁ ଏସବୁ କେମିତି ଦେଇପାରିଥାନ୍ତି।
ହଁ ସେତେବେଳେ ମୁଁ ବହୁତ ଜାଗାରେ କରଜ କରିକି ଅର୍ଥ ଯୋଗାଡ଼ କରିକି ଆମ ପାଖାପାଖି କିି ଏକ ଡାକ୍ତରଖାନାରେ ତାଙ୍କୁ ଠିକ କରାଇଚି।
ଓହୋ କିନ୍ତୁ ମୁଁ ଗୋଟେ ଆପଣଙ୍କ କଥା କହିବାକୁ ଚାହୁଁଥିଲି କି ମୋର ଏ ପାଠ ପଢା ଚାଲିଥିଲା ମୁଁ କଣ କହିଲେ ଅଧିକାଂଶ ବିଷୟ ମୁଁ ବୁଝିପାରୁଛି କିନ୍ତୁ ଗଣିତରେ ଟିକେ ସମସ୍ୟା ହେଉଛି। କିଛି ପ୍ରଶ୍ନ ବୁଝିବାକୁ ମଧ୍ୟ କଷ୍ଟ ହଉଚି ମତେ।
କାହିଁକି ଏଭଳି ସମସ୍ୟା କାହିଁକି?
ସମସ୍ୟା ହେଉଚି ମାନେ କଣ କହିଲେ ମୁଁ ପଢିଁହିଁ ପାରୁନି ଆମେ ଦି ଜଣ ମିଶିଲେ ମତେ ଲାଗୁଛି ବୋଧହୁଏ ଆମେ ପଢିପାରିବା।
ମିଶିଲେ ପଢିପାରିବେ ଆପଣଙ୍କୁ ଦେଖାଉନାହାନ୍ତି ଆପଣ ବୋଧେ କୌଣସି ପରୀକ୍ଷା ପାଇଁ ବୋଧେ ପ୍ରସ୍ତୁ ତ ହେଉଛନ୍ତି ସେଥିପାଇଁ ବୋଧେ ଆଉ ଥରେ ଏତେ ବର୍ଷ ପରେ ଆପଣ ଗଣିତ କଥା ଉଠାଇଲେ ହଠାତ୍।
ହଁ ହଁ ସେପରି କିଛି ଆମ ପାଠ ପଢା ସହିତ ନିଜ କଁ କହିଲେ ମାନେ ଯେତେ ଯାହା ହେଲେ ମଧ୍ୟ ଭବିଷ୍ୟତକୁ ମଧ୍ୟ ଦେଖିବା ଦରକାର ନା ସେଥିପାଁ ପାଇଁ ମୁଁ କହୁଥିଲି ସେପାରି।
ହଁ ତାହା ବି ଠିକ୍ କଥା ହଉ ଆପଣ ଲାଗିପଡ଼ନ୍ତୁ ଆମେ ତ ଆପ୍ ଆମର ଆ ଆଉ ମହିଳା ମିତ୍ରଙ୍କ ଦେଖ ଦେହ ଟିଏ ଖରାପ ରହୁଛି ଆମେ କିଛି କରିପାରୁନାହୁଁ ଏହି ସମୟରେ ।
ଓହୋ ଛୋଟି ଦିନରେ ଆମେ କିଛି ଭଲ କାମ ମଧ୍ୟ କରିପାଇବା ଯେପରି ଗରିବ ପିଲାଙ୍କୁ ପାଠ ପଢ଼ାରେ ସାହାଯ୍ୟ କରିପାରିବା ।
ହଁ ତାହା ବି ଏକ ଖୁବ୍ ଭଲ ଚିନ୍ତାଧାରା କୁହନ୍ତୁ ଆପଣ କେମିତି କଣ ଅର ଯୋଗାଡ କରିବା ବନ୍ଧୁ ମାନଙ୍କୁ ଆକର୍ଷଣ କରିକି । ଅନ୍ୟ କିଛି ଲୋକମାନଙ୍କୁ ମଧ୍ୟ ଡାକିକି ଏଇସବୁ କାର୍ଯ୍ୟକ୍ରମ କଲେ ଗରିବ ଲୋକମାନେ ମଧ୍ୟ ଉ ଉପକୃତ ହୁଅନ୍ତେ ।
ହଁ କଣ ଦବା କ କଣ ଦେଲେ କେମିତି କଣ ଭଲ ହୁଅନ୍ତା?
ତାଙ୍କୁ କିଛି ଖାଦ୍ୟ ନହେଲେ ପୋଷାକ ନହେଲେ ସରକାରଙ୍କ ଆଗରେ ଗୁଜାରି ଇସ୍ କରି ରହିବା ପାଇଁ କିଛି ଘର ଏଇସବୁ ଯଦି ଆମେ ପ୍ରଦାନ କରିପାରିବା ନହେଲେ ଅଧି କି ସେ ତାଙ୍କୁ କିଛି ଅର୍ଥ ତ ଦେଇପାରିବା ଆମେ ଯୋଗାଡ଼ କରିପାରି
ଓହୋ କିନ୍ତୁ ଆଜିର ସମୟରେ ପରିବେଶ ସୁରକ୍ଷା ମାନବ ଜୀବନର ଏକ ଅ ଅତ୍ୟନ୍ତ ଜରୁରୀ ବିଷୟ ହୋଇପଡ଼ିଚ଼ି ଆମେ ଯେଉଁ ପରିବେଶରେ ବାସ କରୁଚୁ ସେ ଇ ପରିବେଶ ଆମକୁ ବଞ୍ଚିବା ପାଇଁ ଆବଶ୍ୟକ ସମସ୍ତ ଜିନିଷ ଯୋଗାଇ ଦେଉଛି । ସୋ ତା ବାୟୁ, ପାଣି, ଗଛପଲା ଏବଂ ପ୍ରାକୃତିକ ସମ୍ପଦ ଆମ ଜୀବ୍ ଜୀବନର ମୂଳ ଆଧାର ଅଟେ ।
ଆପଣ ଯାହାବି କଲେ ସେଇଟା ବି ଠିକ, ଆମକୁ ପରିବେଶ ଅନେକ ଜିନିଷ ଯୋଗେଇ ଦେଲା ମଧ୍ୟେ ଏ ଯୋଉ କିଛି ଅଛନ୍ତି ଅସହାୟ ଛାତ୍ର, ଗରିବ ଲୋ କ ଏମାନଙ୍କୁ ତ ସେୟା ପରିବେଶ ଅସୁବିଧାର ସମ୍ମୁଖୀନ କରୁଛି, ଯେପରିକି ବର୍ଷା ହେଲେ ସେମାନେ ବର୍ଷା ପାଣି ସ ସହିବାକୁ ପଡୁଛି, ଖରା ହେଲେ ଅତ୍ୟନ୍ତ ଖରା ତ ସେଥିପାଇଁ କିଛି କରିପାରିବା ଆମେ ।
ହଁ ପରା କିନ୍ତୁ ମଣିଷର ବିଭିନ୍ନ କାର୍ଯ୍ୟ ଯୋଗୁ, ପରିବେଶ ଦିନକୁ ଦିନ ଦୂଷିତ ହେଉଛି ଅତ୍ୟଧିକ ଗଛ କାଟିବା, କାରଖାନାର ଧୂଆଁ ପ୍ଲାସ ପ୍ଲାଷ୍ଟିକର ଅଧିକ ବ୍ୟବହାର ଏବଂ ନଦୀ ନାଳରେ ଆବର୍ଜନା । ପକାଇବା ଭଳି କାରଣରୁ ପ୍ରବେଶ ଓ ପରିବେଶ ଉପରେ ଖରାପ ପ୍ରଭାବ ପଡୁଅଛି ।
ହଁ ହଁ ସେଇଟା ବି ଆପଣ ସତ କହିଲେ ସେଥିପ୍ରତି ଆମେ ନିଶ୍ଚିନ୍ତ ଧ୍ୟାନ ଦବା । ଆଉ ଆମ ସରକାର ବି ମଧ୍ୟ ଧ୍ୟାନ ଦେବା ଦରକାର । ଆଉ ଆପଣ କହନ୍ତୁ ଆପଣ ଖାଦ୍ୟବାଦ୍ୟ ଗ୍ର ହଣ କରି ସାଇଲେଣି ନା ଶୋଇବାକୁ ଗଲେଣି?
ନା ନା ଖାଦ୍ୟ ଗ୍ରହଣ ଏପର୍ଯ୍ୟନ୍ତ ମୁଁ କରିନାହିଁ, ଖାଦ୍ୟ ଗ୍ରହଣ କରିଲା ବେଳକୁ ଯାଇ କରି ଦଶଟା ରାତ୍ର ଲାଗିଯିବ । ତାପରେ ଯାଇକି ଆମେ ଶୋଇବା କଥା ଚିନ୍ତନ କରିବୁ ।
ଏତେ ଡେରିରେ ଆପଣ ଶୋଉଚ଼ନ୍ତି, ଏତେ ଡେରି ପର୍ଯ୍ୟନ୍ତ ଆପଣ କଣ କରୁଚ଼ନ୍ତି? ଆଜିକାଲି ଜଲ୍ଦି ଖାଦ୍ୟ ଗ୍ରହଣ କରିକି ଶୋଇପଡ଼ିବାଟା ହିଁ ଭଲ ।
ତାହା ତ ବେଶ୍ ସତ କଥା କହିଲେ, କିନ୍ତୁ ଏବେ ଟିକେ ମୋର କିଛି କାମ ନାହିଁ ତେଣୁ ଟିକେ ଅଳସୁଆମି ଲାଗିଯାଉଛି । ତେଣୁ ଶୋଇଲା ବେଳକୁ ପ୍ରାୟ ସେଇ ଗୋଟେରୁ ଦୁଇଟା ହୋଇଯାଉଛି ଆଉ ।
ହଁ ଆପଣ ସେ ବିଶ୍ରାମ କଣ କରୁଛନ୍ତି, ଯେ ତ ଆଗାମୀ ଦିନରେ କାର୍ଯ୍ୟରେ ଯଦି ବ୍ୟସ୍ତ ହୋଇଯିବେ, ତ ସେଥିପାଇଁ ଏବେଠୁ ଆପଣ ବିଶ୍ରାମ କରିନେଉଛନ୍ତି ତ । ତା ବି ଭଲ ।
ନିଶ୍ଚିନ୍ତ ନିଶ୍ଚିନ୍ତ ରୂପରେ କାରଣ ମୁଁ ଆଗରୁ ଯେତେ ସୁସ୍ଥ ଥିଲି, ଏବେ ଆଉ ନାହିଁ ସେଥିପାଇଁ ମୁଁ ଭାବୁଚ଼ି କି ପୁଣି ଥରେ କରିବି ବୋଲି ।
ହଁ ହଉ ଠିକ ଅଛି ଆପଣ ଏବେ କିଛିଦିନ ବିଶ୍ରାମ ନିଅନ୍ତୁ, ଆଉ ଆପଣ ମୋ ମୁଁ ତ ତିଅଣ ତିଅଣ କାର୍ଯ୍ୟରେ ସବୁ ସମୟରେ ଡାକ୍ତରଖାନା ଯିବାକୁ ପଡୁଛି ଆମ ଘର ଲୋକଙ୍କୁ ନେଇ, ଆପଣ ଯଦି କେବେ ଆସନ୍ତୁ ତ ଆପଣଙ୍କୁ ଆମେ ଚିକିତ୍ସା କରିଦିଅନ୍ତୁ, ଯଦି କିଛି ଦେହର ଅସୁବିଧା ଥିବ।
ଓ ହୋ ତେବେ ଆପଣ କଣ କେଉଁ ରେ ମାନେ ସମାଚାର ପଡୁଥିଲେ କି ଆଜି?
ସମାଚର ତ କିଛି ପଢ଼ି ନାହୁଁ।ସକାଳୁ ଉଠିକି ସମାଜରେ ଖେଳ ବିଷୟରେ ଦେଖୁଥିଲୁ ଯେ ସେଇ ଖେଳ ବିଷୟରେ ଦେଖୁଥିଲୁ ଆଉ କିଛି ଦେଖୁନାହୁଁ ।ଆପଣ କିଛି ଦେଖୁଛନ୍ତି କି?
ହ ନା ମୁଁ ତ ଖେଳ ଏତେ ମତେ ପ୍ରିୟ ନୁହେଁ। କିନ୍ତୁ ତଥାପି ବେଳେ ବେଳେ ଦେଖିଦିଏ, ଯେତେବେଳେ ଆଖିରେ ପଡେ ଆଉ।
ଓ ହୋ ତା ବି ଠିକ କଥା କିନ୍ତୁ ଖେଳ ପ୍ର୍ରିୟ ହେବା ବି ବହୁତ ଜରୁରୀ, ଆମ ଦୈନନ୍ଦିନ ଆଉ ଦୁନିଆରେ କଣ ଚାଲିଛି ତାହା ବି ଦେଖିବା ଜରୁରୀ। ହ
ଆଉ ଆପଣ ର ଆଜି କଣ ରାତିରେ ଆଜି ଖାଇବା ପିଇବା ହୋଇଛି, ନା ଆପଣ ଆଜି ଖାଇବେନି ଆପଣଙ୍କର ଉପବାସ ବୋଲି ମୁଁ ଶୁଣୁ ଥିଲି କଣ?
ନାଇଁ ନାଇଁ ସେମିତି କିଛି ନାହିଁ, ଆପଣଙ୍କୁ ବୋଧେ କିଏ ଭୁଲ କଥା କହିଛି ଉପାବାସ ନଥିଲା ସେମିତି କିଛି ମୁଁ ଆମ ଘରେ ଏବେ ହୋଇଲେ ରାତ୍ରି ଭୋଜନ ଆମେ ଗ୍ରହଣ କରିବୁ, ଆପଣ ବୋଧେ ଉପବାସ କିଏ ଭୁଲ ଧାରଣା ପ୍ରଦାନ କରିଛନ୍ତି।
ଓ ହୋ। ତ ତ ଏବେ ତ ବେଶ ଭଲ କଥା ଆପଣ ତ ଏମତି ଦିନକୁ ଦିନ ଏମତି କରିଚାଲନ୍ତୁ। ଆପଣଙ୍କ ନିଶ୍ଚୟ ଭଲ ହେବ ଆଉ କଣ
ହଁ ଯେ ଆପଣଙ୍କୁ ଭୁଲ ଧାରଣ ଏସବୁ ପ୍ରଦାନ କରୁଛି କି?
ଆପଣ ଆ ଯେ ନିଜ ଯେ ହିଁ ବୋଧେ ମତେ କହିଥିଲେ ମୋର ମନେ ପଡିଲା ତ ସେଥିପାଇଁ ମୁଁ କହିଲି।
ନାଇଁ ହୁଏତ ମଜା ମଜାରେ ଅନ୍ୟ କାହା ବିଷୟରେ କ କହୁଥିବି ସେଇ ଟାଇମରେ ବୋଧେ ନିଜକୁ କହି ଦେଇେଇଥିବି ହେଥାଇପାରେ।
ଓହୋ ହୋଇଥିବ ତେବେ ମୁଁ ବୋଧେ ମ ତମ ଶୁଣିବା କିଛି ମନେଙ୍କର ମାନେ ଭୁଲ ହୋଇଯ ପାରେ କିନ୍ତୁ ଆପଣ କଣ ଜାଣିଛନ୍ତି କି ପରିବେଶ ପ୍ରଦୂଷଣ ଯୋଗୁ ଆମର ଜଳବାୟୁ ପରିବର୍ତ୍ତନ ଅନିୟମିତ ବର୍ଷା ତାପମାତ୍ରା ବୃଦ୍ଧି ଭଳି ସମସ୍ୟା ଦେଖ ଯାଉଛି। ଏହାର ପ୍ରଭାବ କେବଳ ମଣିଷ ଉପରେ ନୁହେଁ ପଶୁପକ୍ଷୀ ଏବଂ ସମସ୍ତ ଜୀବଜଗତ ଉପରେ ମଧ୍ୟ ପଡୁଅଛି।
ହଁ ପଶୁ ପକ୍ଷୀରୁ ଯୋଉ ଆପଣ କହିଲେ ଏକ ଉତ୍ତମ କଥା ମୋ ଚାରି ପାଖରେ ମୁଁ ଚାରୋଟି ଏକ କୁକୁର ପାଳନ କରିଛି ସେମାନଙ୍କୁ ମଧ୍ୟ ପରିବେଶ ଯୁଗରୁ ବହୁତ ସମସ୍ୟା ହେ ହେଉଛି ପଶୁପକ୍ଷୀ ମାନଙ୍କୁ ମଧ୍ୟ।
ହଁ ପରା କଣ କହିବା କହୁନାହାନ୍ତି।
କଣ କହିପାରିବା ଆଉ ଆମେ ଯେମିତି ରଖିବା ପରିବେଶକୁୁ ପରିବେଶ ଆମକୁ ସେମିତି ରଖିବ। ଆମେ ଏତ କିଛି ତ୍ରୁଟି କରୁଛେ ସେଥିପାଇଁ ପରିବେଶ ପ୍ରକୃତି ଆମ ଉପରେ ଏମିତି କରୁଛି।
ଓହୋ କିନ୍ତୁ ଆପଣ କଣ ଜାଣିଛନ୍ତି କି ପରିବେଶ ସୁରକ୍ଷା କରିବା ପାଇଁ ଆମକୁ ଛୋଟ ଛୋଟ ପଦକ୍ଷେପ ନିଶ୍ଚିନ୍ତ ନେବା ଦରକାର ଯେମିତି କିି ଗଛ ଲଗେଇବା ହେଇଗଲା କିମ୍ବା କାହାକୁ ସାହାଯ୍ୟ କରିବା ହେଇଗଲା ଇତ୍ୟାଦି ଇତ୍ୟାଦି।
ସେଇଟା ତ ମୁଁ ଲଗ ଲଗେଇବାକୁ ଆଜି ଆରମ୍ଭ କରିୁଛି ଆପଣ ତ ପ୍ରାୟ ବହୁତ ଦିନ ଲଗାଉଛନ୍ତି କିନ୍ତୁ ମୁଁ ଆଜିଠୁ ଆରମ୍ଭ କରି କରିଛି ଆଉ ଆସନ୍ତାକାଲିଠୁ ମଧ୍ୟ ପ୍ରତିଦିନ କିଛି ନା କିଛି ଗଛ ଲଗାଇ ତାକୁ ପାଳନ କରି ବଡ଼ କରି ଭାବିଛି।
ଓହୋ ଆଉ ଆପଣଙ୍କର ମୋର ଗୋଟେ ଭଗିନୀ ସିଏ ତ ଏବେ ନର୍ସିଂ ପାଇଁ ପଢୁଥିଲା ଆପଣ କଣ କିଛି ନର୍ସିଂ ବିଷୟରେ ଜାଣି ଅଛନ୍ତି କି?
ନାଇଁ ମୁଁ କୋଉ ଜାଣିଛି ଆମେ ତ
ସମ୍ପର୍କରେ କିଛି ଜାଣିନାହୁ ଆଉ ସେ ବିଷୟରେ ଜାଣିଥିଲେ ଆମେ କିଛି କହିଥାନ୍ତୁ ଆପଣଙ୍କୁ।
ଓହୋ। ତେବେ ଦେଖାଯାଉ କଣ ହେଉଛି କଣ ନାହିଁ ଆପଣ ତ ନିଜେ ଏବେ ମାନେ କହିବାକୁ ଗଲେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି କିନ୍ତୁ ମୁଁ ଆପଣ କୁ କହିବି କି ନିଶ୍ଚିନ୍ତ ରୂପ ଆପଣ କିଛି ଭାବିଚିନ୍ତି ନିର୍ଣ୍ଣୟ ନିଅନ୍ତୁ ନହେଲେ ତାହା ଆଗାମୀ ଦିନରେ ଆପଣଙ୍କ ବହୁତ କଷ୍ଟ ହେବ।
ହଁ ସେଇଟା ବି ସତ କଥା ଏବେ ବି କଷ୍ଟ ହଉଛି ଆଗାମୀ ଦିନରେ ବି ଆହୁରି କଷ୍ଟ ହୋଇପାରେ। ଆଉ ଏବେ ମୁଁ ଯୋଉ ସମସ୍ୟାରେ ପଶିଛି ସେ ସମସ୍ୟାରୁ ବାହାରିବା ମଧ୍ୟ ବହୁତ କଷ୍ଟ ମୁଁ ଚେସ ଚେଷ୍ଟା କରୁଛି କଣ ହେବ କଣ ନାହିଁ ଦେଖିବା କଣ ହେଉଛି।
ଆଉ କଣ ଆପଣ କହୁଛନ୍ତି ରାତିରେ କେତେବେଳେ ଆପଣ ସୁହା ସୁହି କରିବେ?
ହଁ। ହଁ ଆମର ସେଇ ପ୍ରାୟ ଏଗାରଟା ହୋଇଯିବ ସଉ ସଉ ପ୍ରତିଦିନର କଥା ହୋଇଗଲାଣି ଆ ଆଉ କଣ କରିବା ଆଉ ଜଲଦି ଆଉ ଶୋଇ ହେବ ନାହିଁ।
ହଉ ମୁଁ ଟିକେ ରଖୁଛି ଟିକେ ବାହାରକୁ ଯିବାର ଅଛି ତ ସେଥିପାଇଁ ଆପଣ କୁଆଡେ ଯିବେନି?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
ଆପଣ ରଖନ୍ତୁ। ଆପଣ ଆପଣ ହ୍ୟାଲୋ, ଆପଣଙ୍କୁ ଶବ୍ଦ ଶୁଣା ଯାଉଛି?